ଗୁଡ୍ ମର୍ନିଙ୍ଗ
ଶୁଭ ସକାଳ ଶୁଭ ସକାଳ।
ଶୁଭ ସକାଳ ମ୍ୟାଡ଼ମ କଣ କରୁଛନ୍ତି ମ୍ୟାଡ଼ାମ?
କଣ କରିବି ଆଉ ଛୁଟି ଦିନ ଶୋଇକି ଉଠିଲି ଏବେ, ଆଉ ଆଉ ତମର? ହଁ ଏଇ ପାଞ୍ଚ ଦଶ ମିନିଟ୍ ହବ ଉଠିଲି ଶୋଇଥିଲି ଟିକେ ଥଣ୍ଡା ଥଣ୍ଡା ଆଜି ବର୍ଷା ହେଇଛି ନା ଟିକେ କାଲି ଆଉ ପାଗ ଟା ଟିକେ ଥଣ୍ଡା ଥଣ୍ଡା ଅଛି ଗରମ ଲାଗୁନି ସେଥିପାଇ ଟିକେ ନିଦ ହେଇଯାଇଥିଲା ଶୋଇ ପଡ଼ିଥିଲି ଆଉ।
ନା ଭଲ କରୁଛନ୍ ଭଲ କରୁଛ ଯେତେ ନିଦ କ୍ଲିୟର କରିବ ସେତେ ମାଇଣ୍ଡ
ହୁଁ ଆଉ ତମର କଣ ଖବର?
ଆଉ ଖବର କଣ ଆମର ଦୁଃଖ ସହିତ ସୁଖ ଚାଲିଛି ଆଉ।
ଦୁଃଖ ସହିତ ସୁଖ ମାନେ
ଦିଆଡ଼ୁଆ ଚାଲିଛି କେତେବେଳେ ଦୁଃଖ ଚାଲୁଛି ତ କେତେବେଳେ ସୁଖ ଚାଲୁଛି। ଏମିତି ବାଲାନ୍ସ କରିକି ଯିବାକୁ ଚାଲିଛି।
ହଁ ହଁ ଭଲ।
ପୁରା ସେଖ ପୁରା ସୁଖ କେବେ ମିଳିବ କେଜାଣି ଜଣାପଡ଼ୁନି। ସକାଳୁ ଜଷ୍ଟ ଯାଇଥିଲି ବିରଜା ବିରଜା ସୁଇଟ୍ସରୁୁ ଖାଇ ଆଣିଲି ଜଳଖିଆ ସେଇଆକୁ ଖାଇଲି ଆଣିକି।
ଓହୋ ହଁ ତାଙ୍କ ତାଙ୍କର ଯୋଉ ଅଛି କଣ କହିଲ ଗୋଟେ କଣ ସେଟା ମନେ ପଡୁନି ତା ନାଁ ଟା ହଁ ମୋତେ ବି ସେଇଟା ବହୁତ ପସନ୍ଦ। ହଁ ହଁ ଜାଣିଛି ସେଟା ମାନେ ମୁଁ ବହୁତ ପ୍ରାୟ ସେଠୁ ଯାଇକି ଆଣେ। କୋଉଟା କହିଲ ତାଙ୍କର ଭଲ ଲାଗେ ମତେ ସବୁଠାରୁ, କଣ ଯିବ ମୋର ମନେ ପଡୁନି ତା ନାଁ ଟା। ନାଇଁ ନାଇଁ ନାଇଁ ମିଠା ନୁହଁ ସେଟା। ମାନେ ଇଏ ଉପରେ ଅ କଚୁଡି କ
ହୁଁ କଚୁଡି, ମୁଁ କଚୁଡି କେବେ ବି ଖାଏନି। ଓହୋ ମିଠା ତାର ସବୁଠୁ ଫ୍ରେଶ୍।
ମିଠା ତ ମୋତେ ଭଲ ଲାଗେନି। ଟୋଟାଲି ମୁଁ ମିଠା ଟୋଟାଲି ଖାଏନି। ମତେ କିନ୍ତୁ ତାଙ୍କର କଚୁଡିଟା ବହୁତ ଭଲ ଲାଗେ। ମୁଁ ଯେବେ ଯୋଉ ଆସିଲା ବେଳେ ଅଧା ଟାଇମରେ ଇଚ୍ଛା ହେଲେ ସେଉଠୁ ଓହ୍ଲେଇକି ଯାଇକି ପାର୍ସଲ ନେଇ ଆସେ, ଘରକୁ ନେଇ ଆସେ। ଆଉ ମତେ
ବଢ଼ିଆ କରନ୍ତି। ଭଲ କରନ୍ତୁ ଭଲ।
ନାଇଁ ମାନେ ଭଲ ତାଙ୍କର ଯୋଉ ସିଙ୍ଗଡାଟା ବି ସେ ଭଲ କରନ୍ତି। ସିଙ୍ଗଡା ଥରେ ଦି ଥର ଖାଇଛି ଭଲ କରନ୍ତି। ଆଉ ମି ମିଠା ବି କରନି। ମିଠା ମୁଁ ଆମର ଘର ପାଇଁ ମୁଁ ଜେଜେ ହେରିକାଙ୍କ ପାଇଁ ଆଣେ। ପ୍ରାୟତଃ ଭଲ ଥାଏ କିଛି ମାନେ ଇଏ ନଥାଏ। ସେଠୁ ଭଲ ଲାଗେ, ଆଉ ଗୋଟେ ବିରଜା ମନ୍ଦିର ପାଖରେ ଗୋଟେ ଅଛି କି କୋଉ ସ୍ବୁଇଟ୍। ସେ ସେ ଏଟା ବି ଭଲ ଲାଗେ ନା କଣ? ମୋ ମନେ ପଡୁନି। ହଁ ଆଉ ନ ହଲେ ହଁ ଭଲ ଲାଗେ। ସେଇଠି ବି ଭଲ ଲାଗେ। ସେଇଟା ସେମାନେ ବହୁତ୍ ସେ ଗୋଟେ ଲୋଡ୍ ବନାନ୍ତି ମତେ ସେଇଟା ଭାରି ପସନ୍ଦ।
ଆଚ୍ଛା ଆଚ୍ଛା। ହଁ ହଁ। ବିରଜା ସୁଇଟ୍ସ୍ ରୁ ମୁଁ ସବୁବେଳେ ଆଣେ। ତାଙ୍କର ମାନେ ମି ମିଠା ମିଠି ଯେତେ ଥାଏ ଫ୍ରେଶ୍ ଥାଏ। ଆଉ ସବୁ ଦୋକାନ ମୁଁ ଦେଖିଛି ତାଙ୍କ ରେଟ୍ ବି ଟିକେ କମ୍ ଥାଏ। ସେଇଥିପାଇଁ ମୁଁ ସବୁବେଳେ ଯାଏ ବିରଜା ସୁଇଟ୍ସ୍ ରୁ ନେଇ ଆସେ ଖାଇବା ପାଇଁ।
ହଁ ହଁ ତାଙ୍କର ଇଟା ସବୁ ଭଲ ଥାଏ। ଆଉ ଏବେ ଯୋଉ ଗୋ ବସ୍ ଷ୍ଟାଣ୍ଡ ପାଖରେ ସେମତି ଖୋଲିଛି ଗୋଟେ ବଢିଆ କ୍ୟାଫେ, ଆଉ ରେଷ୍ଟୁରାଣ୍ଟ୍ ଟେ ସେଟା ଗୋଟେ ବଢିଆ ଭାଇରାଲ ହଉଛି। ସେଟା ବି ମାନେ ଯିବା ଦେଖିବାକୁ। ନ ଆଜିକାଲି ଭିତରେ ଟିକେ ବୁଲିକି ଆସିବା।
ହଁ ଯାଆନ୍ତୁ, ବୁଲନ୍ତୁ, ଭଲକରି ଏଞ୍ଜୟ କରନ୍ତୁ ମ୍ୟାଡ଼ମ୍।
ହଁ। ଆଉ ତମର ସବୁ ଆଜି କଣ ସକାଳୁ ସେ ବିରିଜା ସୁଇଟ୍ସରୁ ଆଣିକି ଖାଇଦେଇଚ।
ନାଇଁ।
ଆମେ ଆଜି ବାହାରିଥିଲୁ, ଯାଇଥାନ୍ତୁ ଦହିବରା ଖାଇବା ପାଇଁ। ହେଇଥାନ୍ତା ଯଦି ଦହିବରା ଟିକେ ଖାଇକି ଆସିଥାନ୍ତୁ।
କିନ୍ତୁ ଦହିବରା କଣ ହେଇଛି ନା ଦହିବରା ଯିବୁ ବୋଲି ବାହାରିଥିଲୁ। ହେଲେ ବାପା କହିଲେ ଆଉ ଯାଅନି। ମୁଁ ନେଇ ଆସୁଚି। କହିକି ଯାଇଛନ୍ତି ଦେଖିବା ଯଦି ଆଣିବେ ଆଣିବେ ନ ହେଲେ ଆମେ ପୁଣି ଯିବୁ। ଯାଇକି ଦହିବରା ଖାଇକି ଆସିବୁ ଆଉ।
ହୁଁ ହୁଁ ହୁଁ।
ନାଇଁ ମାନେ ସକାଳୁ କିଛି ଖାଇ ହଉନି ତ। ଏଇ ଯୋଉ ବାହାର ଜିନିଷ ଘରୁ ସବୁଦିନ ଖାଇକି ଯାଉଛି ନା। ଦିନେ ଅଧେ ଛୁଟି ଦିନରେ ଇଚ୍ଛା ହୁଏ ଯାଇକି ଟିକେ ଦହିବରା ଖାଇଦେବି କି ଇଟିଲି ଘୁଗୁନି ଖାଇଦେବି।
ଟିକେ ଅଫିସ୍ ଯାଆନ୍ତି ମାନେ ଘରୁ ଖାଇକି ଘରୁ ନେଇକି ପୁରା ଯାଆନ୍ତି।
ହଁ ହଁ ହଁ ଖାଇକି, ନେଇକି ପଳାଏ।
ଭଲ।
ଯଦି ପଖାଳ ଖାଇଥିବି ରୁଟି ନେବି ଟିଫିନ୍। ଯଦି ରୁଟି ଟିଫିନ୍, ଯଦି ରୁଟି ଖାଇଥିବି ପଖାଳ ନେବି ଟିଫିନ୍ ଏମିତି କରିକି ନେଇଯାଏ।
ଯାହା ହଉ ବହୁତ ବଢିଆ ଘର ଖାଦ୍ୟ ସବୁଠୁ ସୁନ୍ଦର।
ହଁ, ନାଇଁ ମୁଁ ପୁରା ଫାଷ୍ଟ ଫାଷ୍ଟ ଯେତେବେଳେ ନୂଆ ନୂଆ ଜଏନ୍ ହେଇଥିଲି ମୁଁ କଣ କରିଥିଲିନା ମୁଁ ମୁଁ ଜାଣିନି ମୁଁ କରେ ନି ମୁଁ କହିଲି ଦେଖିବା ସମସ୍ତେ କଣ କରୁଛନ୍ତି ସେଇ ହିସାବରେ ମୁଁ କରିବି ହେଲା। କାଇଁକି ନା ସମସ୍ତେ ଯଦି ଯାଇକି ବାହରେ ଖାଉଥିବେ ମତେ ଗୋଟେ ଅକ୍ୱାଡ ଲାଗିବ କି କଣ ନୂଆ ନୂଆ ଯେତେବେଳେ ଯାଇ ଥିଲି, ମିଶି ନଥିଲି କାହା ସହିତ ତ ସେତେବେଳେ ମୁଁ କଣ କରୁଛି ଥିଲି ନା, ମାନେ ନେଇ ନଥିଲି ଦି ତିନି ଦିନ ନେଲିି ସବୁ ଦେଖିଲି କିଣିକି ଖାଉଛନ୍ତି ସବୁ ହୋଟେଲରୁ କିଣିକି ଖାଉଛନ୍ତି ଆଉ ଯୋଉ କଣ ମାନେ ଆଣିକି ଏଇଠି କିନିକି ଖାଉଛନ୍ତି ନହଲେ ଯାଇକି ଖାଇଦେଇ ଆସୁଛନ୍ତି ସେମାନେ ସବୁ ପୁଅ ପିଲା ବାଇକ ନେଇକି ପଳେଇବେ ଖାଇଦେଇକି ପଳେଇ ଆସିବେ, ମୁଁ ଥୋଡ଼ିନା ଯାଇପାରିବି ମୁଁ ସବୁବେଳେ ବସିକି ଯିବାଟା ବି ମାନେ ଠିକ ଲାଗିବନି ଆଉ ସବୁବେଳେ ଯାଇକି ତାଙ୍କ ସହ ତାଙ୍କ ମାନେ ଜଣଙ୍କର ଇଏରେ ଅଣ୍ଡରେ ଯାଇକି ଯାଇ ସେଠୁ ଖାଇବୁ ବି କିଣି ସେଇଟା ବି ଭଲ ଲାଗିବନି ସେଠୁ ମୁଁ କାଇଲି ନାଇଁ ମତେ ଭଲ ଲାଗୁନି ଆଉ ତାପରେ ବାହାର ଖାଇବା ମତେ ସୁଟ୍ କରିବନି କେବେ ବି ମୁଁ ଖାଇପାରିବିନି, ମାନେ ଯଦି ଗୋଟେ ଗୋଟେ ଥାଳି ଆଣିବି ଧର ସେ ଥାଳି ସତୁରି ଟଙ୍କା କି ଅଶୀ ଟଙ୍କା ନବ। ମୁଁ ସେ ଥାଳି ଟାକୁ ପୁରା କମ୍ପ୍ଲିଟ୍ କରିପାରିବିନି ମୁଁ ଆଣିକି ଲସ୍ କରିବି ତା ଅପେକ୍ଷା ସବୁଠାରୁ ବେ ଭଲ ହଉଛି ଘରୁ ଟିକେ ନେଇଯିବି ବନେଇକି ଯାହା ହବ ଖାଇଦେବି ସରିଲା। ସେ ଘରେ ଖାଇବି।
ବଢ଼ିଆ ବଢ଼ଆ ବଢିଆ, ପୁରା ମ୍ୟାଡ଼ାମ ପୁରା ଡିଟୋ ମୋରି ଭଳିଆ। ଏଇଟା ହେଲା ମୁଁ ବି ସେ ମୁଁ କାହା ମାନେ ସେଲ୍ଫ ରେସ୍ପେକଟ୍ କରେ, ପୁରା ମୁଁ ଏମିତି ଆଗେ ଯେତେବେଳେ କଲେଜ ଯାଏ ସେତେବେଳେ ସାଢ଼େ ନଅଟାରୁ ଦଶଟା ମୋତେ ଭଲ ଲାଗେ ଟିକେ ମ୍ୟାଗି ଘରୁ କରିକି ନେଲେ ମୁଁ ଖଇବାକୁ ଭଲ ପାଏ, ନହେଲେ ନାଇଁ ରୁ ପରଟା ଆଳୁ ଭଜା ମୋର ସବୁଠୁ ଫେବରୋଇଟ୍ ନେଇକି ଯାଏ କିନ୍ତୁ ହେଲା ସମସ୍ତେ ପଳେଇବେ ମୁଁ ଏକୁଟିଆ ଖାଉଥିବି ନହେଲେ କେତେ ଜଣ ରହିଯାଇଥିବେ ଆଉ ମୁଁ ତାପରେ ଭାବିଲି ମୁଁ କହିଲି ନା ସବୁ ସାଙ୍ଗ ମାନେେ ଖାଉଛନ୍ତି ବାଧ୍ୟ ହେଇକିପୁଣି ଜଳଖିଆ ଖାଇଲି ଆଉ।
ହଁ କଲେଜରେ ଟିଫିନ ଖାଇ ହବନି- କଲେଜ ଆକ୍ଚ୍ଯୁଆଲି ଟିଫନ୍ ଖାଇହବନି କାହିଁକି କହିଲ ଅ ମାନେ ସେ କେହି ତ ପ୍ରାୟ ଫାଷ୍ଟ କଥା ହେଲା ସେ ଚାରିଟା କ୍ଲାସ ଥିବ ଚାରିଟା କ୍ଲାସ ପୁରା ଫୁଲ ଯଦି କିଏ କରିବ ଏଇଠି ମାନେନାଇ। ଦିଟା କ୍ଲାସ କରି ଭାରିକିଆସିବ ଗୋଟେ କ୍ଲାସ କରିକି ଭାରି ପାଲେଇଆସିବ ଏମିତି ହିଁ କରନ୍ତି ପିଲାମାନେ। ଆଉ ମୁଁ ବି କରୁଥିଲି ତମେ ବି କରିଥିବ କଲେଜରେ ଯ ହୁଏ ଆକଚୁଆଲି। ଏମତି ମନେ ଇଛା ଏଇ ଏଇ ମ୍ୟାଡାମଙ୍କ କ୍ଲାସ ଟା ଭଲ ଲାଗୁନି ଛାଡ଼ ଏ କ୍ଲାସ ରହିବାନି ଚାଲେ ପଳେଇବା ପଳେଇ ଖାଇ ପିଇ ଦେଇକି ବୁଲାବୁଲି ଯଦି କରିବୁ କରିବୁ ନହଲେ ଚାଲ ଘରକୁ ଏମିତି ହିଁ କରନ୍ତି ସବୁ। ଆଉ କଲେଜ କଣ ଟିଫିନ ଆଣିବୁ।
ମାନେ ମୁଁ କିତୁ କହିବା ଗଲେ ଆଇଦର ଯଦି ଗୋଟେ କ୍ଲାସ ଗ୍ୟାପ୍ କରିବି ମାନେ ନିଦ ଭାଙ୍ଗି ନଥିବ ସାଢେ ସାତରୁ କ୍ଲାସ ଥାଏ। ତ ତାହେଲେ ସାଢ଼େ ଆଠରୁ ଯିବି ଯଦି ସାଢ଼େ ବାରଟା ଗୋଟେ ଯାଏଁ ହେଲେ ପୁରା କନଷ୍ଟାଣ୍ଟ କରିମି କ୍ଲାସ୍। ଟା ଜମା ଇଏ କରିବିନି ଆଉ ଯଦି ଅତି ଅର୍ଜେଣ୍ଟ ଥିବ ଘରୁ ଯଦି ଯିବାର ଅଛି ତାହେଲେ ଘରକୁ ପଳେଇବି, ସେୟାକରେ ମୁଁ କ୍ଲାସ୍ ମଝିରେ ଗ୍ୟାପ୍ ରଖି କରିବି କଣ କାସ୍ ତ ଘରେ।
ମତେ ଜମା ଭଲ ଲାଗେ ନା ଆମେ ତିନି ଚାରି ଜଣ ଆମେ ତିନି ଚାରିଜଣ ଗ୍ରୁପ୍ ଥିଲୁ ଆରାଧନା ମୁଁ ମେହେକ ଆଉ ଦି ତିନି ଜଣ ଆମେ ଏମତି ଗ୍ରୁପ ଥିଲୁ ଆମେ ଆମ ହିସାବରେ ଆମେ ଯିବୁ ଆମେ କ୍ଲାସ ଅଛି ଆଜି ଏ ଏଇ କ୍ଲାସ ଭିତରୁ କୋଉ ସାର୍ କୋଉ ମ୍ୟାମଙ୍କ କ୍ଲାସ ଆମର ଭଲ ଲାଗିବ ଆମକୁ, ହଁ ଏମାନଙ୍କ କ୍ଲାସ ଭଲ ଲାଗିବ, ଆମେ ଏମାନଙ୍କ କ୍ଲାସ ରହିବୁ, ଆଉ ବାକି ଟାଇମ ଟା ଆମେ କଉଠି ଯାଇ ବସିବୁ। ପ୍ଲାନିଂ ହେଇଯାଇଥିବୁ, ଏଇଠି ଯାଇକି ବସିବା ନହେଲେ ଏଇଠି ଯାଇକି ଖାଇବା। ଯିବା ଆଜି ଏଇଠୁ ବୁଲି ଆସିବା ବା ସେମିତି କରିକି ବୁଲାବୁଲି କରିକି ଇଏ କରିଦବଉ। ପ୍ରାୟତଃ ଆମେ କରୁନୁ।
ଆଚ୍ଛା ଆଚ୍ଛା, କୁଆଡେ ଯାଇକି ବୁଲନ୍ତି ଆପଣ ପ୍ରଥମେ, କୁସୁଆ?
ଭଲ ଲାଗ ନା ସେଠିକି ଜମା ଯାଉନୁ। ଆମେ ଆଉ କୋଉଠି କହିଲ? ଶୁଭୁଛି ହଁ, ଆମେ ଯାଉ କୋଉଠି କହିଲ? ଆମେ ପଳଉ ଏଇ ଯୋଉ ସବୁ ମାର୍ଟ ପଳଉ ନହେଲେ ଏଇ ଯୋଉ ଏଠିକି ପଳଉ କୋଉଠୁ କହିଲ ମନ୍ଦିର ସେ ଯୋଉ ଅ ବିରଜା ମନ୍ଦିର ଟିକେ ପଳଉ, ଜଗନ୍ନାଥ ମନ୍ଦିର ଟିକେ ପଳଉ, ନହେଲେ ଅ ଆମର ଯୋଉ କଣ ସେ ଯୋଉ ଇଏ ଅଛି। ତ୍ରିଲୋଚନ ପାର୍କ ଅଛି ସେଠିକି ପଳଉ, ଯାଇକି ସେଠି ଆମେ ଚୁପ ଚାପ୍ ବସିବୁ, ନହେଲେ ଫଟୋ ଫଟ ଟିକେ ଉଠେଇବୁ। ନହେଲେ ବସିକି ମୋବାଇଲ ଟିପ୍ - ବୁ, ସିଏ ତାର କଣ ତା କାର୍ଟ ରେ କଣ ଅଛି? ସିଏ କହିବ ଆମ ହୁଇଚ ଲିଷ୍ଟରେ ହୁଇଚ୍ ଲିଷ୍ଟରେ କଣ ଅଛି? ମୁଁ କହିବି କେବେ ଅଫର୍ ଲାଗିବ? ଏଇ ମାଗଣା କଥା ସବୁ ଗପିବୁ ତାପରେ ଟିକେ ଖାଇଦବୁ। ଖାଇ ଦେଇକି ଯଦି ଆହୁରି ଭଲ ଲାଗେ ମାନେ ଯୋଉ ଜାଗା ଆମେ ଜାଣିିନଥିବୁ, ସପୋଜ ବିଂଝା ବିଁଝାରପୁର ଲାଇନ ସେଇଆଡକୁ ମୁଁ ଜାଣିନି। କଣ କଣ ମାନେ ସେପଟେ, ବାଟ, କୁଆଡେ କୁଆଡେ ଯିବା ପାଇଁ, ସିଆଡକୁ ଯିବୁ। ଚାଲ ମ୍ୟାପ ରେ ଯିବା ସିଆଡକୁ ବୁଲିକ ଆସିବା। ଖାଲି ତେଲ ପକାଅ ଚାଲ, ସେମିତି କରୁ, ମୁଁଇ ସ୍କୁଟି ନେଇକି ଯାଏ। ହଁ, ମୁଁ ସ୍କୁଟି ନେଇି ଯାଏ। ଆଉ ଆରାଧନା ବେଳେ- ସ୍କୁଟି ନେଇକି ଆସେ ଆଉେ ତାର ସ୍କୁଟି ନେଇକି ଆସେ। ଆମେ କଣ କରୁନା? ତାର ବ୍ୟାଟେରୀ ସ୍କୁଟିର ଅଛି ମେହେକ ର। ଆମେ କଣ କରୁ ତା ବ୍ୟାଟରୀ ସ୍କୁଟିରେ ବୁଲୁ ଚାଲା ବୁଲିବା। ଆମ ସ୍କୁଟି ସବୁ କଲେଜରେ ରହିଲା। କରିକି
ହୁଁ, ବଢିଆ ବଢିଆ। ଆପଣ ତ ସନ୍ତୋଷୀ ମା ମନ୍ଦିର ଯାଇଥିବେ।
ଉୁଁ ହୁଁ କଣରେ? ହଁ, ଯାଇଛୁ ସେଠି ଏଠି ତ ଆମ ମୁଁ ଏପକୁ ଯାଇଛି। ଆମ ହଁ, ହଁ, ହଁ ହଁ, ସେଟା ମୁଁ କଲେଜ ରୁ ଯାଇନି, ସେଟା ଆମେ ଘର ପାଖରୁ ଯାଇଛୁ। ବହୁତ ବଢିଆ ମୁଁ ତିନି ଚାର ଥର ଗଲିଣି ଯାଇକି ପୁରା ଫଟୋ ଫଟ ଉଠିକି ଆସିଛି।
ହୁଁ, ହୁଁ, ମୁଁ ବଢିଆ ମାନେ ମୁଁ କାଳୀପୂଜା ଟାଇମ ରେ ଯାଇଥିଲି ବଢିଆ ହେଇଥିଲା। ହୁଁ, ମସ୍ତ ହେଇଛି ମନ୍ଦିର ଟା ପୁରା ସାଉଥ ଇଣ୍ଡିଆ ଡିଜାଇନରେ ହେଇଛି।
ହଁ, ବହୁତ ବଢିଆ ଲାଗୁଛି।
ମ୍ୟାଡାମ ଆପଣ ମହାବିନାୟକ ମନ୍ଦିର ଯାଇଛନ୍ତି ଚଣ୍ଡୀଖୋଲ ପାଖରେ। ମୁଁ ଯାଇନି ବା ସେଠିକେ ଡର ଏଇଆ ଯେ ମାଙ୍କଡ ମାନେ ସେଉ ରହୁଛନ୍ତି। ସେଇ ଡରରେ ଯାଉନି।
ଓହୋ, ନାଇଁ, ନାଇଁ, ମୁଁ ଯାଇନି ସେଠିକି ଟୋଟାଲି। ଯିବି ଯିବି ବୋଲି ରଜରେ ଯିବି ବୋଲି ବାହାରିଥିଲି ରଜରେ, ତ କୁଆଡେ ଯାଇପାରିଲୁନି? ଦେଖିବା ଯଦି।
ଏ ଘରେ ରହିକି ପୁରା ରଜ ସେଲିବ୍ରେଟ୍ କରିଦେଲେ। ସେଇଠି ତ ଆପଣ କୁଆଖିଆ ଯାଉଛନ୍ତି ମାନେ, କେତେବେଳେ ଗୋଟେ ବସ୍ ରେ ବି, ନହେଲେ କେତେବେଳେ ଆପଣଙ୍କର ଅଫିସ୍ ବି ଟ୍ରୁପ୍, ଟ୍ରିପ୍ ହେଲେ ବି ଯାଇପାରିବେ।
ହଁ, ଯାଇ ତ ହବ ହେଲେ ଏଇଆ ମାନେ ଯାଇ ହଉନି। ମାନେ ଅସୁବିଧା ହେଇଯାଉଛି ତ ଯାଇ ହଉନି। ହୁଁ,
ଓ ହୋ।
ହୁଁ ହୁଁ।
ମୁଁ କହିଲି ଆଉ ଆପଣଙ୍କ କାଲି ମୁଣ୍ଡ ବିନ୍ଧୁଥିଲା କମିଲା ନା ନାଇଁ?
ହଁ କମିଛି ତ ହେଲେ ବି ମାନେ ଲାଗୁନି ଭଲ।
କାଲି କେତେଟାରୁ ମ୍ୟାଡ଼ମ୍ ଆପଣଙ୍କ ଘରକୁ ଗଲେ କି?
କାଲି ମୁଁ ଆସି ଘରେ ପହଞ୍ଚିଲି ସେଇ ନଅଟା ହେଇଗଲା।
ହଁ ହଁ ମୁଁ କହିଲି ଆଉ ତା ପରେ କାଲି କହିଲି ଆପଣ ରିପ୍ଲାଏ ବି ଦେଲେନି ଖାଲି ସିନ୍ କରିଦେଲେ ସଇଲା। ମୁଁ କହିଲି ବୋଧେ ମ୍ୟାଡ଼ମ୍ ବ୍ୟସ୍ତ ଅଛନ୍ତି ଛାଡ଼ ଆଉ କରିବାଟା ଠିକ୍ ନୁହଁ।
ନାଇଁ ଆଉ ମାନେ ମୋ ମୁଣ୍ଡ କିଛି କାମ କଲାନି ତ ସେଥିପାଇଁ ମୁଁ ପୁରା ମୁଁ କହିଲି ନା ଯାଏ ଆଗେ ଯାହା ହଉଛି ଆଗେ ମୁଁ ଟିକେ ମାନେ ଶୋଇ ସାଇ ପଡେ ଟିକେ ରେଷ୍ଟ୍ କରେ ତା ପରେ ଯାଇଁକି ଯାହା କରିବି।
ମୁଁ ଜାଣିଛି ମ୍ୟାଡମ୍ ସିନ୍ କରଛନ୍ତି ମାନେ ସେ ନିଶ୍ଚିତ ରିପ୍ଲାଏ ଦେବେ ଯେମିତି ହେଲେ। ହିଁ ହିଁ ସେତିକି ଜାଣିଛି ବୋଲି ମୁଁ କହିଲି ନାଁ କହିବାଟା ଠିକ୍ ନୁହେଁ। ମ୍ୟାଡ଼ମ୍ ବହୁତ ଷ୍ଟ୍ରେସରେ ଯାଇଛନ୍ତି, ଆଉ କଲ୍ କରିବାଟା ଆଦୌ ଠିକ୍ ନୁହଁ।
ହୁଁ ହୁଁ।
ଆଜି ର ପାଗଟା କାଁଉଳି ଭଲ ହେଇଛି କିନ୍ତୁ ଏଇ ଭଳିଆ ପାଗରେ ସେଦିନ ବିଶ୍ଵାସ କରିବନି ପଳେଇଲି ସିନା ଛତିଆ ଆସିଲାଣୁ ମୋ ଦେହଟା ପୁରା ଖରାପ ହେଇଗଲା। ଦି ଦିନ୍ ବାଗିଆ ମତେ ଦେହଟା ଜର ଜର ଲାଗିଲା।
ନାଇଁ ଏଇ ପାଗଟା ଯେତେ ଭଲ ସେତେ ବି ଖରାପ।
ଖରାପ କିନ୍ତୁ ଗଲାବେଳକୁ ମୋର ପୁରା ଜୋସ୍ ଥିଲା ମାନେ ପୁରା କୁହନ୍ତି ଯେମିତି ବି ପଜେଟିବରେ ପଳେଇଲି ଆସିଲା ବେଳୁକୁ ଭାରି ଦେହଟା ଖରାପ ଲାଗିଲା।